ହ ହେଟା ଟିକେ ବର୍ଷା ହଉଛି ତ-ଅ-ଅ ଏଥିପାଇଁ ଫୋନ ଟା ଟିକେ କଟି ଯାଉଛି ଆଉ।
ହଁ ହଁ।
ବର୍ଷା ଲାଗିକି ରହିଛି କଣ କରିବା ଆଉ ବର୍ଷା ଦିନ ତ-ଅ-ଅ। ଆମର ନେଟୱାର୍କ ଏଇସୁ ତ ନାହିଁ ନା ମୋର ଘରେ ଲାଗିଛି-ଇ-ଇ-ଇ ୱାଇଫାଇ ଲାଗିଛି। କିନ୍ତୁ ବର୍ଷା ପାଇଁ-ଇ-ଇ ୱାଇଫାଇ ବି ପ୍ରୋବ୍ଲେମ୍ ହେଇପାରେ।
ମାନେ ହଁ କଟି ଯାଉଛି।
ହଁ-ଅ-ଅ।
ଆଉ ଆଉ ତମେ ତ ରକୁ ଯାଇନା କୁଆଡେ ବୁଲିବା ପାଇଁ ନ?
ନା ରଜରେ ମୁଁ ଯାଇପାରିଲିନି ଯାଇଥାନ୍ତି ସେଇ ପହିଲି ରଜ ଦିନ ଏ ବାହାରରେ ଥିଲୁ କିନ୍ତୁ ଠିକ୍ ସନ୍ଧ୍ୟା ବେଳକୁ ଏତେ ବର୍ଷା ହେଲା ଯେ ରଜ ମହୋତ୍ସବ ଟିକେ ଦେଖିବାକୁ ଯାଇଥାନ୍ତୁ ଆଉ-ଉ-ଉ
ବମୁଁ ଏକା ମୁଁ ଏକା କିନ୍ତୁ ରାଜରେ ମୁଁ ଥିଲି ଏଇ ଜଗତପୁରରେ ଥିଲି ମୁଁ ରଜରେ ଦି ଦିନି-ଇ-ଇ-ଇ ଥିଲି। ଏପଟେ କଣ କୁହନି ଏପଟେ ର-ର-ର ରଜରେ ଏପଟେ ଝିଅ ମାନେ କାମ କରନ୍ତି। କିନ୍ତୁ ଆମ ସେପଟେ ଝିଅ ମାନ କାମ କରନ୍ତିନି ଆମ ସେପଟେ ରଜରେ ପାଞ୍ଚଟା
କରନ୍ତିନି।
ସେପଟ ଏଇ ଜଗତ ପୁରରେ କାମ କରନ୍ତି ଝିଅ ମାନେ କଣ କହିଲେ ଆମେ ଯାହା ଘରେ ମାନେ ଭଡା ଅଛୁ ହେଲା ତାଙ୍କର କଣ କରନ୍ତି କୁହନି ତାଙ୍କର ବାଉଁଶ ତାଙ୍କ ଝିଅ ନିଜେ ହାଣିଲା ହେଲା ଦୋଳି ହେଇଆ ତା ବାପା ଲଗେଇଦେଲେ କିନ୍ତୁ ବାଉଁଶ ନିଜେ ହାଣିଲା ନା ସେ ଜାଗା ଫାଗା ସଫା ସିିଏ କଲା। ଟିକେ ଆମେ
ନା ନା ଆମର ହଣାହଣି ଟୋଟାଲି ତା ପୂର୍ବରୁ ହବ ଯଦି ହବ। ଝିଅ ମାନେ ଟୋଟାଲି ହଣା କଟା ବଟା ଏଗୁଡା କିଛି କରିବେନି।
ସେୟା ପା ସିଏ ବା ସେୟା କୁ କଲା ଆଡୁ
ଆମର ଆମ ମୋ ବାପ ଘରେ ବି ସେୟା ମୋ ଶାଶୁ ଘରେ ତ ମାନେ ସ୍ତ୍ରୀ ଲୋକ ବି ବଟା ବଟା ବଟା କଟା ଏଗୁଡା କରିବେନି, ଯଦି ବୁଢୀ ମାନେ ଅଛନ୍ତି ଘରେ କରିବେ ନହେଲେ ପୁଅ ପିଲା କରିବେ।
ଓ କାରଣ ଆମ ଆମ ଗାଁ ସେପଟେ ଆମ ଗାଁରେ ମାନେ ଧର ରଜ ଥିବ ଦି ଚାରି ଦିନ୍ ଯେମିତି ବା ସେ ଆଗୁରୁ ସବୁ ବାଉଁଶ ବୁଦାରେ ବାଉଁଶ ହାଣିକି ଆଣିକି ଆଉ ସାଇଜ୍ ସୁତୁରା କରି ରଖିଥିବେ। ତାପରେ ସେମାନେ ତାଙ୍କର ବାଉଁଶ ନିଜେ ଚଢିକି ଗଛରେ ନିଜେ ଧୋଇଆକୁ ପରେ ଆଣିକି ଚଢି ଚଢିକି ଲଗେଇବି।
ସେଇ ନାଇଁ ଆମେ ବି ଆମର ବି ଗୋଟେ ବାରି ଅଛି ଆମେ ସ୍ତ୍ରୀ ଲୋକମାନେ ସବୁ ମିଶିକି ସଫା କରିଦଉ ରଜ ପାଖା ପାଖି ଥିଲେ। କିନ୍ତୁ ରଜ ଦିନ ନୁହେଁ ରଜ ଆଗରୁ ଆମେ ସବୁ ଡକା ଡକି ହେଇକି ମାନେ କାମ ସାରିକି ସନ୍ଧ୍ୟା ବଳେ ଚାରିଟା ବେଳେ ଘର ଘର ଓଳା ଓଳି ସାରିକି ସବୁ ସ୍ତ୍ରୀ ଲୋକ ଡକାଡକି ହେଇକି ସେ ଜାଗା ଗୁଡା ସବୁ ସଫା କରିଦଉ।
ନାଇଁ ସିଏ ତାଙ୍କର ଏପଟେ ସେମତି ଅଛି ଝିଅ ମାନେ ତାଙ୍କର ଏପଟେ କାମ କରନ୍ତି। ଆମର ସେପଟେ ଟୋଟାଲି ନାହିଁ ଆମ ସେପଟୁ ତମେ ଯିବ ଖାଲି ଦୋଳି ଖେଳିବ ଆସିବ ସଇଲା। ଆମେ ଯିବୁ ଠିକ ନଅଟା ବାଜି ନଥିବ ନଅ ଟା ବାଜିବାକୁ ଦଶ ମିନିଟ୍ ଖଣ୍ଡେ ଥିବ ଯିବୁ ସେ ନଅଟା ଭିତରେ ଯାଇକି ମ୍ ଆସ୍ ଆସିବି କେତେବେଳେ କହ ନି ଦିଟା ସାଢେ ଦିଇଟା ତିିନିଟା।
ହଁ ତାପରେ ଆମର ତ ଏ ମା ମାନେ ମାନେ ଖାଇବାକୁ ବାଢି ଦେବେ। ଆମେ ସେଇଠି ଆସନ ହଁ ଆସନ ପକେଇଦେବେ। ସେଇଠି ଚପଲ ଓହ୍ଲେଇବୁ ସେଇଠି ଖାଇ ବସିବୁ ପୁଣି ଚପ ଚପଲ ପିନ୍ଧିବୁ ଚପଲ ଖାଲି ଗୋଡରେ ବି ରହିବୁନୁ ବହୁତୁ ଅଛି ନିୟମ ଆଉ ସନ୍ଧ୍ୟା ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟା ପୂର୍ବରୁ ଭାତ ଖାଇଦବୁ ଆଉ ଖାଇବୁନୁ ସନ୍ଧ୍ୟା ହେଲେ। ଆଉ ଆଜିକାଲି କଣ କି ସନ୍ଧ୍ୟା ପରେ ପିଠା ପଣା ଜଳଖିଆ ଖାଉ କିନ୍ତୁ ଆମ ଆମ ଏପଟେ ସ୍ତ୍ରୀ ଲୋକମାନେ ବି ସନ୍ଧ୍ୟା ପୂର୍ବରୁ ଖାଉଛନ୍ତି, ହେଲେବି ମାନେ ସେ ପୁଣି ଚାରିଦିନ, ମାନେ ଏ ପହିଲି ରଜ, ଅ ସଂକ୍ରାନ୍ତି ଆଉ ମାନେ ହଁ ଲାଷ୍ଟ ରଜ ଆମର ଯୋଉଟା ଭୂମି ଦହନ ନା ଆଉ ବସୁମତୀ ସ୍ନାନ ବି ସେଇ ରଜ ବୋଲି ମାନୁଛନ୍ତି। ଚାରି ଦିନ ପୁରା କରୁଛନ୍ତି।
ଆମର ତ ଏଇ ବର୍ଷ ଲାଷ୍ଟ ରଜ ଦିନ ମୁଁ ଯେ ଦିନ ଗାଁ କୁ ଯାଇଥିଲି। ମାନେ ଦି ଚାରିଟା ଦୋଳି ଖେଳିଛି ତାପରେ ତ ବର୍ଷା ଯୋଉ ଆଇଲା ଖାଲି ଢାଳିଲା ଢାଳିଲା ମାନେ ବର୍ଷ ଢାଳିଲା ତାପରେ ଟୋଟଲି ଆଉ ଖେଳି ପାଇଲିନି।
ଆପଣ କଣ ମାନେ ପଢା ପଢି କରୁଛନ୍ତି ନା କଣ?
ନାଇ ପଢା ପଢି ଚାଲିଛି ମୋର ଏବେ ମୋର ଏବେ ପ୍ଲସ୍ ଥ୍ରୀ କରୁଛି। କଲେଜରେ ପଢୁଛି ଆଉ।
ଓହୋ ପ୍ଲସ୍ ଥ୍ରୀ ପ୍ଲସ୍ ଥ୍ରୀ କରୁଛନ୍ତି।
ହଁ ଏବେ ଏଇ ଯୋଉ ଜଗତପୁର ଯାଣିଥିବ, ଏଲ୍ ଏନ୍ ଏସ୍ କଲେଜ। ହଁ ସେଇ ଆଡକୁ।
ଓ ଜାଣିଛି।
ଆଉ ଜଗତପୁର କଲେଜଟା ଜାଣିଛ ସେଇଟା?
କଲେଜ ଟା ଜାଣିିନି ଜଗତପୁର ବୋଲି ଜାଗା ଜାଣିଛି କିନ୍ତୁ ସେଇ କଲେଜ ନାଁ ଟା
ଜଗତପୁର କଳ ଯୋଉ ରାସ୍ତା କ ଯୋଉ ଓହ୍ଲାହାନ୍ତିନି ଜଗତପୁରରେ ଯୋଉ ଷ୍ଟପେଜ ରେ
ହଁ ହଁ ହଁ।
ସେଇ ଘରକୁ ଗୋଟେ ଅଙ୍କଲ ଜାଣିଥିବେ ସେଇ ଘରକୁ ଗୋଟେ କଲେଜ ଅଛି ଲକ୍ଷ୍ମୀ ନାରାୟଣ ସାଲ କଲେଜ। କଠକରୁ ବି ବହୁତ ପିଲା ଆସୁଛନ୍ତି ମାନେ ଆମ ଏଇ ସେପଟକୁ କ୍ଲାସ କରିବା ପାଇଁ ତମେ ଜାଣିଛ ନା ଯୋଉ ମହାନଦୀ ବିହାର?
ନାଇଁ ମୁଁ ଜଗତପୁର ର ଗୋଟେ ଜାଗା ଜାଣିଛି ସିଏ ହେଲା ଓଢେଇ ପାଟିଆ ସେ ମୋ ଭଉଣୀ ବା
ହଁ।
ହଁ ବାସ ଆଉ ମୁଁ ଜାଣିନି ଜାଗା ମୁଁ ବି କେବେ ଯାଇନି
ହଁ।
କାଲି ସିଏ ବାହା ହେଇଛି ବୋଲି ସେ ଜାଗା ଟା ନାଁ ମୁଁ ଜାଣିଛି ସେ କେତେଥର ମତେ ଡାକିଲାଣି ମୋ ସାନ ଭଉଣୀ ଟା ଦାଦାଙ୍କ ଝିଅ ଟା ମୁଁ ଯାଇପାରୁନି ଏଇ ଶାଶୁଘର କେତେବେଳେ ଟିକେ ହଁ କେତେବେଳେ ଟିକେ ଦି ଚାର ଦିନ ଯଦି ଝିଅର ଛୁଟି ହଉଛି ଭା ହଁ ଫା ଆକା ମିଳିଲା ନହେଲେ ମୁଁ ନିଜ ବାପ ଘରୁ ଟିକେ ପଳଉଛି। ଆଉ ସିଆଡେ ଯିବାକୁ ସୁବିଧା ହଉନି ଆଉ।
ତ ବାପା ଘର ଟା କୋଡିକି?
ଭୁବନେଶ୍ୱର।
ତାହେଲେ ସେଇଠୁ କଟକ ରୁ ସେଇଠୁ ପାଖ ହଉଥିବ ଆଉ ନା
ହଁ ଆଉ କ ପାଖ ବୋଲି ସେଇ ପଚାଶ ପଞ୍ଚାବନ କିଲୋମିଟର ହେଇଯାଉଛି ବାଇକ ରେ ଏବେ ଆଗରୁ ଝିଅ ଯେତେବେଳେ ଗୋଟେ ଏକା ହେଇଥିଲା ଯେବେଳେ ବାଇକ ରେ ବି ପଳଉଥିଲି ହ ସ୍ୱାମୀଙ୍କ ସହିତ। ଏବେ ବି ପୁଅ ହେଇଗଲାଣି ଆଉ ବାଇ ରେ ଏତେ ଜଣ ବସିବ ତାପରେ ସେ ଛୋଟ ଅଛି ଦେଢ ବର୍ଷ ର ତାକୁ ନେଇକି ବାଇ କାରରେ ଯାଏ ନହେଲେ ଅଟୋରେ ଯାଏ ଆଉ।
ହଁ।
ଏ କଣ ଘଣ୍ଟେ ବି ଦଶ ଘଣ୍ଟେ ପନ୍ଦର କୋଡିଏ ମିନିଟ ଲାଗିବ କାର୍ ଗଲେ ଘ ଘଣ୍ଟେ ଦଶ ପନ୍ଦର ମିନିଟ୍ ଲାଗେ ଅଟୋଟାରେ କ ଣ। ଏ ସେ ମୁଁ ଯାଏ ଦେଢ଼ ଘଣ୍ଟା ଖଣ୍ଡେ ଲାଗେ।
ହଁ ହଁ।
ଓ ସେ ଫୁଣି ଭଉଣୀ ମାନଙ୍କର ଘର ବୁଲି ହଉଛି ଯେତେବେଳେ ହୁ କେତେବେଳେ ଏକାଠି ଠି ହଉ ସେତେବେଳେ ଦେଖା ହୁଏ।
ହଁ।
ସିଏ ମତେ ବହୁତ ଥର ଡାକିଲେଣି ସିଏ ତାଙ୍କ ଶାଶୁ ବି ମତେ ଫୋନ୍ ବେଳେ ବେଳେ ଭ ତାଙ୍କ କଥା ହେଲା ବେଳେ ସିଏ ଧରି ଦିଅନ୍ତି ସିଏ ବି। ରଖନ୍ତି ଆଉ ମା ଆସ ଇଆଡେ ଟିକେ ବୁଲିକି ଯାଅ ମୁଁ ଭଉଣୀ ସେ ବୁଲିଗଲେଣି ମୁଁ ମୁଁ ଯାଇନି
ଅ।
ମୁଁ ଆସେ
ଆଉ ତମେ ଆସ କେବେ ଜଗତପୁର ବୁଲିକି ଯିବା। ସେଇପଟେ ତମେ ଅଢେଇ ବାଟେ ଯୋଉ ପଟେ ଯିବ ଆମେ ସେଇଠି ହିଁ ଅଛୁ।
ଓ ହଉ ଠିକ ଅଛି ମୁଁ ଯେତେବେଳେ ଅଢେଇ ବାଟେ ଯଦି ଯାଏ କୋଉଦିନ ମୁଁ ସେଇଦିନ କୁଲିବି ଜଗତପୁର ହୁଁ ହୁଁ ଜଗତପୁର ଜାଗା ଟା ବି ବୁଲାବୁଲି କରିବି ମୁଁ କା ଜଗତପୁର ଖାଲି ଜଗତପୁର ଗୋଟେ ଜାଗା ଅଛି ଅଢେଇବାଟିଆ ଗୋଟେ ଜାଗା ଅଛି ଜାଣିଛି ହେ କେମିତିଆ ସେଠି କଣ ଅଛି ଜିନିଷ ମୁଁ କିଛି ଜାଣିନି।
ହଁ ହଁ।
ହଁ ଘରେ ସମସ୍ତେ ଭଲ ଅଛନ୍ତି?
ହଁଁ ହଁ ସକାଳେ ତ ରୁଟିି ଚା ଖାଇଥିଲି।
ସବୁଠୁ ଭଲ ଜିନିଷ ହେଲା ରୁଟି ଚାହା ରୁଟି।
ମୁଁ କହିଲି ସବୁଠୁ ଭଲ ଜିନିଷ ଚାହା ରୁ ସବୁଠୁ ଭଲ ଜିନିଷ ହେଲା ଚାହା ରୁଟି। ମୁଁ ତ ଏଇ ବାହାରୁ ଆମର ବରା
ପଞ୍ଚ ଟିକେ ଲାଇନ୍ ରୁହ। କଞ୍ଚାଲଙ୍କା ଶହେ ଦଶ ଟଙ୍କା ଦଣିଆ ପତ୍ର ଶହେ ତିରିଶ ଟଙ୍କା କେତେ ଦେବି? ହାଲୋ ଆଉ ଗୋଟେ ଦିଅ ଆଉ କଣ କୁହ।
ହଁ ମୁଁ କହିଲି ମୁଁ ମୋର ବାହାରକୁ ଆସିଥିଲା ତ ବରା ଆ ବରା ପିଆଜି ସବୁ ବିକ୍ରି ମୁଁ ସେଇଠୁ ଆଣିକି ଖାଇ ଦେଇଥିଲୁ ଝିଅ ମୁଁ
ହଁ।
ହଁ ସବୁ ଖାଇ ଦେଇଥିଲୁ ଆଉ ଏବେ ଭାତ ରାଧିଲେଣୀ ଏବେ ଖାଇବୁ ଆଉ ଗାଧୋଇବାକୁ ସବୁ ଯାଇଛନ୍ତି। ପୁଅଟାକୁ ଗାଧେଇକି ପ ଛାଡିଦେଲି ମୁଁ ତାକୁ ପିନ୍ଧା ପିନ୍ଧି କରିଦେଲି। ଆଉ କି ଆଉ ଝିଅ ଟାକୁ ଗା ଝିଅଟାକୁ ଗା ଝିଅଟାକୁ ଗାଧୋଇନି ନାହାନ୍ତି ପୁଅ ଟାକୁ ଆଗେ ଗାଧୋଇ ଦେଲେ।
ହଁ।
ପୁଅ ଟାକୁ ଆଗେ ଗାଧେଇ ଦେଲେ ଆଉ ତାପରେ ପୁଅ ଟାକୁ ଆଗେ ଗାଧୋଇ ସାରିଲା ପରେ ଝିଅ ଗାଧୋଇଵ ଆଉ।
ସେ ଚଗଲା ହଉଛି ନା କଣ?
ଛୁଆଟା ଛୋଟିଆ ଛୁଆଟା ତ ସେ ଖାଲି କହୁଛି ମୁଁ ତାକୁ ମୋବାଇଲି ଦେଇଦିଅ ମୋବାଇଲି ମାନେ ଦେଖୁନି ମୋବାଇଲ କଣ କହୁଛି ଖାଲି କହୁଛି ସେ ମୋବାଇଲି ଲାଇଟ୍ ଚିପଚିପ କରିବି ଟର୍ଚ ଲଗେଇବି ଏଇଗୁଡା ଏଇଗୁଡା କରିବ ଆଉ କିଛି ନାହିଁ।
ହଁ ତାକୁ କଣ ଖାଇବାକୁ ଦେଇଦିଅ ଆଉ।
ହଁ ଯାଉଛି ଦେଇଦେବି ଟିକେ ମେଷ୍ଟମ୍ ରାଇସି ଖାଇବ ଏ ନା
ହଁ
ଖାଲି ଦୁଷ୍ଟ ମାନେ ଏଇଟା ଟାଣେ ସେଇଟା ଟାଣେ ଚାର୍ଜର ଲାଗିଥିବ ତାକୁ ଟାଣିକି? ଖୋଲି ଦଉଛି ଏଇତ ଆଉ ମୋବାଇଲି ରେ ଯଦି ଦେଖୁଥିବ ଟିକେ କାଟୁନୁ ଫାଟୁନ ଯଦି ସେଟା ବନ୍ଦ ହେଇଗଲା ସରିଗଲା ମୋବାଇଲ ଟାକୁ ରାଗିକି ନାଇଁ ଫାଷ୍ଟେ ଡାକିବ ଉଁ ଉଁ କରିବ ଯଦି ତମେ ନ ଶୁଣିଲ ମୋବାଇଲିଟାକୁ ଫୁପାଡି ଦବ।
ହଁ କୋଡିଏ ଆଉ କଣ ଖବ କହ
ଯାଉଛି ଯିବି ତାକୁ ଖୁଆଇବି ଗାଧେଇକି ବି ଆସିଲାଣି ଆଉ
ହଁ।
ତାପରେ ଆପଣଙ୍କ ଘରେ ତ ରୋଷେଇ ମା
ଆମର ରୋଷେଇ ହେଇନି ହବ ଆଉ ଦିଟା ଦିଅ।
ହୁଁ ରୋଷେଇ ଆପଣଙ୍କୁ ଆସେ?
ନାଇଁ ସେଠୁଟୋଟାଲ ଦେଇଦିଅ।?
ମାନେ ଜମା ଆସେନି ରୋଷେଇ
ମତେ ରୋଷେଇ ଆସେନି।
ଶିଖିବା କଥା କାହିଁକି ନା? କେବେ ଶାଶୁଘର ଗଲେ କରିବ୍ ପୁଣି ନିଜେ ଅଳ୍ପ ବହୁତ ତ ଶିଖିଯିବା କଥା ବେଶୀ ନହେଲେ ନାଇଁ
ନାଇଁ ମୋ ମାମା ରୋଷେଇ କରେ ମତେ ଆସେନି ସେମତି ଭାତ ଭାତ ରୋଷେଇ ହଁ କରିଦେଇ ପାରିବି
ହଁ ସେଇ ଘର ଚଳିବା ପାଇଁ ସେଇ ଭାତ ଡାଲି ଭଜା ଟିକେ ଏଇଟା ଟିକେ ଟିକେ ଶିଖି ଶିଖିବା କଥା ଆଉ କଣ? ଆଉ ମନକୁ ଯେତେବେଳେ ଉପରେ କାମ ପଡିବ ଆ ମନକୁ ଆସିଯିବ ସେଟା ସେ କିଛି କଥା ନାହିଁ ମୁଁ ବି ଶିଖିନଥିଲି ପୁଣି ଆସିଲାଣି କଲିଣି ନା କଲି ହୁଁ ହୁଁ ମନକୁ ଯେତେବେଳେ ନିଜ ଉପରେ କାମ ପଡିବ ଆପ୍
ସେତେବେଳେ ସବୁ ଆସିବ।
ହଁ ସବୁ ଆସିଥିବ ତ କିଛି ବି ଆସୁନଥିଲା କାମ? ଆମିଷ ରାନ୍ଧି ମାଛ ଭାଜି ଆସେନି ମୁଁ ତ ଆଗରୁ ମାଛ ଭାଜି ଦେହ ମୁଣ୍ଡ କରିଦେଇଥିବି ପ୍ରାୟ
ହଁ ଯେ ମୁଁ ଦ୍ ଜାଣିନି ହେଲା ମାଛ ଏଇ ପନ୍ଦର ଦିନ ତଳର କଥା କହୁଛି ହେଲା ମାଛ ଦିନେ ମୁଁ ଭାଜି ଥିଲା ହେଲା। ଦିଦି ଭାଜୁଥିଲି ସେ ମାଛ କଣ ହେଇଛି କୁହନି ତେଲ ତାତିନି ପକେଇ ଦେଇଛି ହେଲା। ସେ ମାଛ ସବୁ ଫିଟି ଫୁଟି ସେ ତେଲ ସାରା ହେଇଯାଇଛି ମାମା ମୋ ମାମା ଥିଲା ସେ ତତେ କିଏ କହୁଥିଲା ଭାଜିବାକୁ? ମୁଁ କହିଲି ମୁଁ ତ ଭାଜିଦେଲି ଆଉ କହିଲା ତେଲ ଫାଷ୍ଟେ ଗରମ ହେଇଥିଲା ପକେଇଲୁ ସାଙ୍ଗେ ସାଙ୍ଗେ ଧୁଇଲି ମୁଁ ଧଇଲି ଛାଆଁ ଉଜାଡି ଦେଲି ହେଲା। ଦି ଚାରିଟା ଉଯାଡିଛି ତାପରେ ସେଇଟା ବି ସେ ପଷିଇଲା ସେ ମାଛ ଗୁଡା ସବୁ ଖଣ୍ଡ ଖଣ୍ଡ ବାହାରିଗଲା କଞ୍ଚା ମାଛ ଛା ଆସିକି ଭାସିଗଲା।
ଏ ତେଲ ତେଲ ଟା ମାଛ ଭାଜି ମାନେ ତେଲ ଟା ପୁରା ଟିକେ ତାତିକି ଟିକେ ଧୂଆଁ ଉଠିଲାଳିଆ ହେଲେ ତାପରେ ଯଦି ମାଛ ଭାଜିିବେ ବଢିଆ ରେ ଭାଜିିହବ। ଆଉ ଯଦି ଏମତି ତେଲରେ ଟିକ୍ ହଁ। ସବୁ ଭାଙ୍ଗିଯିବ ଉଠିବନି। ମାନେ ସେ କଡେଇରେ ସବୁ ଲାଗିଯିବ ଉଠିବନି ଯେ ହଁ ହଁ ପଛେ ତମେ ଫୋନ୍ କରି ହଁ ହଁ ହଁ ହ।